ହ୍ୟାଲୋ। ହ୍ୟାଲୋ। ଆ ସୁଭଦ୍ରା ନମସ୍କାର। ହ୍ୟାଲୋ ଆଶୀର୍ବାଦ ଭାଇ ନମସ୍କାର।
ଆପଣ ଟିକେ ପ ପଛ ପଟୁ ବହୁତ କୋଳାହୋଳ ଆଉଛି। ଆପଣ ହାତୀ ପାଳିଛନ୍ତି? ଆପଣ ହା
ନାଇଁ ଆଜ୍ଞା, ନାଇଁ ଆଜ୍ଞା ଏଠି ଗୋଟେ ଗଉଡ ଛୁଆ ଆଜ୍ଞା କହୁନାହାନ୍ତି।
ମୋ କାନ ଫାଟି ଯାଉଛି, ମୁଁ ବ୍ଲୁଟୁଥଟା ଲଗେଇଛି ତ ମୋ କାନ ଫାଟିକି ମୋ କାନ ଫାଟିକି ରକ୍ତ ବାହାରିଲାଇଁ।
ଓହୋ ହୋ ଠିକ କଥା। ଆପଣ ଟିକେ କମେଇ ଦିଅନ୍ତୁ ଶବ୍ଦକୁ କମେଇ ଦିଅନ୍ତୁ ଆପଣ।
ଶବ୍ଦ ବହୁତ ହିଁ ନିମ୍ନ ଅଛି ଆଉ ବ୍ଲୁଟୁଥଟା ଲାଗିଚି କାନ ଫାଟିଗଲାଇଁ ମୋର।
ଓ ହୋ ହୋ, ଠିକ ଅଛି। ଠିକ ଅଛି ଆପଣ ଟିକେ ଏ ଶ-ଶ-ଶ-ଶାନ୍ତ ହେଇଯାଆନ୍ତୁ ଟିକେ, ଠିକ ଅଛି। ଆମେ ଟିକେ କୋଳାହଳ ପୂର୍ଣ୍ଣ ସ୍ଥାନରୁ ଦୂରେଇ ଯିବାକୁ ଚେଷ୍ଟା କରୁଛୁ। ହୁଁ। ଆପଣଙ୍କୁ ଏବେ ମୁଁ
ବହୁତ ହି ଶୀଘ୍ର, ଖୁବ ଭଲ। ଆପଣଙ୍କ ଶବ୍ଦ ଶୁଭୁଛି, ତା ସହିତ ଯୋଉଟା ଶୁଭିବା କଥା ନୁହଁ ସେଗୁରା ବି ଶୁଭୁଛି।
ଗୋଟେ ଏଠି ଗୋଟେ ପିଲାଟା ଅଛି ଆଜ୍ଞା ବହୁତ ହଇରାଣ କରେ ଆଜ୍ଞା, ଅଯଥାରେ ଆଜ୍ଞା ସବୁବେଳେ ଚିଲଉଥିବ, ସେଇଟା ବି ବହୁତ ଅସୁବିଧା କରୁଛି।
ଆପଣ ସେ ପିଲାକୁ ଗୋଟେ କାମ କରନ୍ତୁ, ଆ ବ୍ଲୁମ ଡ୍ରମ୍ ଦେଖିଛନ୍ତି? ଆ ସେ ବ୍ଲୁ ଡ୍ରମରେ ତାକୁ ଟିକେ ଗାଧେଇଆକୁ ଦିଅନ୍ତୁ।
ନାଇଁ ନାଇଁ ଆଜ୍ଞା, ସେ ଛୋଟ ପିଲାଟା ତାଙ୍କୁ କିନ୍ତୁ ଗାଈ କାମ କରିବାକୁ ବହୁତ ପସନ୍ଦ ଆସେ। ତେଣୁ ଆମ ଘର ଆମ ପାଖରେ ଯୋଉ ଗାଈ ଫାର୍ମ ଅଛି, ସେଠିକି ଆଜ୍ଞା ଆସିକି ସିଏ କାମ କରିବାକୁ ବହୁତ ପସନ୍ଦ କରେ।
ଓହୋ। ଆ-ଆପଣ ଗାଈ ପାଳିଛନ୍ତି, କୁକୁଡ଼ା ପାଳିଥିବେ ମଧ୍ୟ?
ନାଇଁ ନାଇଁ ଆଜ୍ଞା, ଆମ ଗାଈ ନୁହଁ। ଆମ ପଡ଼ିଶା ଘରେ ଆଜ୍ଞା, ଗୋଟିଏ ଗାଈ ଫାର୍ମ ଅଛି ଆଜ୍ଞା ସେଠି ରହୁଛନ୍ତି ଆଜ୍ଞା ପଚାଶଟା ଖଣ୍ଡେ ଗାଈ।
ଓହୋ। ଆ କେତେ ପ
ଏଠି ଅ ସବୁ ପ୍ରକାର ଜୀବଜନ୍ତୁ ଅଛନ୍ତି। ନା, ନା, ନା ପଚାଶଟା ଖଣ୍ଡେ ଗାଈ ଅଛନ୍ତି ଆଜ୍ଞା, ଆପଣ ଭୁଲ ଶୁଣିଲେ। ନାଇଁ ଆଜ୍ଞା ଏଠି, ଏଠି ବା ଗାଈ ଅଛନ୍ତି। ହଁ। ଗାଈ ଅଛନ୍ତି, କୁକୁଡ ଗାଈ ଅଛନ୍ତି, କୁକୁଡ଼ା ଅଛନ୍ତି, ବତକ ଅଛନ୍ତି ଆଁ କୁକୁର ଅଛନ୍ତି, ବିଲେଇ ଅଛନ୍ତି, ସବୁ ଆଜ୍ଞା ଅଛନ୍ତି। ମୁଁ ମଣିଷ ଆଜ୍ଞା ଅଛନ୍ତି, ଭରପୁର ମାତ୍ରାରେ। ସମସ୍ତ ପ୍ରକାଡରେ ଜୀବଜନ୍ତୁ ଅଛନ୍ତି।
ଆ-ଆପଣ ବହୁତ ହିଁ ଭେଟନାରୀ କାମ କରୁଛନ୍ତି। ପଶୁ ଡ କ୍ଟର ଜଣେ ଏବେ ବୋଧେ, ଆ-ଆପଣ ଦେବେ ବୋଧେ ଏବେ ଏ କୁକୁଡ଼ା ହଁ କୁକୁଡ଼ା ଶବ୍ଦ ବି ମଧ୍ୟ ଶୁଭୁଥିଲା ମତେ। ଆ ମୁଁ ଟିକେ ଶୋଇଥିଲି, ଆଉ ଆପ ଆପଣଙ୍କ କୁକୁଡ଼ା ହଁ ନାହିଁ କୁ
କୁକୁଡା ଶବ୍ଦ ଆଜ୍ଞା ଏବେ ଶୁଭୁ ନାହିଁ, କାହିଁ ସକାଳୁ ସକାଳୁ ଟିକେ ଜୋର୍ ଜୋର୍ ଶୁଭେ ଶବ୍ଦ ଶୁଭାଯିବ। ଏବେ ଟିକେ ଏ ନେଇ ଆ ଶୁଭୁନି।
ଓହୋ। ମାନେ ସକାଳୁ ସେ ଚିଲେଇବାର ଅଭିପ୍ରାୟ ଆପଣ କିଛି କହିପାରିବେ? ତାଙ୍କ ଅଣ୍ଡାରେ କିଏ ହାତ ମାରିଦିଏ ନା କଣ?
ଅଣ୍ଡାରେ। ଏହା କୁକୁଡ଼ା ସଂଖ୍ୟା
ଆପଣଙ୍କ ଭଏସ ବହୁତ ହିଁ କଟ ହଉଛି। ଆ ମାନେ ଆ ଆପଣଙ୍କ ନେଟୱାର୍କ ବହୁତ ହିଁ ଧୀର ଗତି ଅଛି, ଆପଣ ଆପଣ ଗୁମ୍
ନାଇଁ ନାଇଁ ଆଜ୍ଞା, ଆମର ଆମର ଟିକେ ଦୋଷ ନାଇଁ ନାଇଁ ଆଜ୍ଞା, ଆମେ ଟିକେ ଭୁଲ କରିଦେଲୁ, ଆମେ ଟିକେ କିଛିଟା ପୃଷ୍ଠାକୁ ଆମେ ଖୋଲି ଦେଇଥିଲୁ। ତେଣୁ ଟିକେ ସାଉଣ୍ଡଟା ଆପଣଙ୍କୁ ଜୋରରେ ଶୁଭା ଯାଉଥିବ। ଆପଣଙ୍କୁ ମୁଁ କ୍ଷମା ମାଗୁ ଆଜ୍ଞା।
ହଁ। ହଁ, ଆପଣ ହଁ, ପୃଷ୍ଠା ଟିକେ ବନ୍ଦ କରନ୍ତୁ। ଆପଣ ଆପଣଙ୍କର ଦୂରଭାଷ ଯନ୍ ଯନ୍ତ୍ରରେ ସେଇ ପୃଷ୍ଠା ଖୋଲିଥିଲେ?
ଆଜ୍ଞା ଆଜ୍ଞା ନିଶ୍ଚିତ। ଠିକ ଅଛି ଆପଣଙ୍କୁ ମୁଁ କ୍ଷମା ମାଗୁଛି ଏବେ ଆପଣଙ୍କୁ ସଠିକ ଭାବରେ ଶୁଭା ଯାଉଛି?
ହଁ, ମୁଁ ଆପଣ ମୋ ସହ ବାର୍ତ୍ତାଳାପ କରନ୍ତୁ ପୃଷ୍ଠା ଗୁଡିକ ତ କେବେ ନା କେବେ ଆସିବ ଆପଣଙ୍କ ଜୀବନକୁ କିନ୍ତୁ ମୋର ଏଇ କଲଟି ଆଉ ଏବେ ଆସିପାରେନି ହଁ।
ଆଜ୍ଞା ଆପଣଙ୍କୁ ଆପଣଙ୍କର ମହାବିଦ୍ୟାଳୟ ଆପଣ ଆଜି ଗତି କରି
ହଁ, ମହାବିଦ୍ୟାଳୟ ଆପଣ ରବିବାର ମୁଁ ଯିବି। ବି ଯେହେତୁ ଆ ଆପଣ ମ ସେ ପାଗଳ କହିବେନି ତ ଆଉ କଣ କହିବେ ଯଦି ମୁଁ
ଆଜ୍ଞା ଯେହେତୁ ଆଜି ରବିବାର ଦିନ ଆପଣଙ୍କର ମହାବିଦ୍ୟାଳୟ ଆଜ୍ଞା ଆଜି ବନ୍ଦ ରହିଥିବ। ନାଇଁ ନାଇଁ ଆଜ୍ଞା ମହାବିଦ୍ୟାଳୟକୁ ବେଳେବେଳେ ଡାକିି
ଏ କୁହ ତ ଆପଣ ଯାଇପାରିବେ ଆପଣଙ୍କ ମହାବିଦ୍ୟାଳୟ ତ ଖୋଲାଥିବ?
ପିଅନ ମାନଙ୍କର ବି ଖୋଲା ରହିବ।
ସେମାନେ ସେମାନେ ଆଜ୍ଞା କଲେଜ କୁ ଟିକେ ସଫାସୁତୁରା ମହାବିଦ୍ୟାଳୟ ସଫା
ତାହେଲେ ଆପଣ ପିଅନ ମଧ୍ୟ ନୁହଁ ଆପଣ ସିକୁରିଟି ଗାଡ ହେଇ ଥିବେ ଆପଣ ଯିବେ ଆଜି କଲେଜ ବୋଧେ?
ସିକୁରିଟି ନାଇଁ ନାଇଁ ଆଜ୍ଞା ଆଜି ମହାବିଦ୍ୟାଳୟ ଆମର ବନ୍ଦ ଅଛି ଆଜ୍ଞା ଆମେ ଯିବୁନୁ।
ମହାବିଦ୍ୟାଳୟ ତ ସମସ୍ତଙ୍କ ପାଇଁ
ଆଜ୍ଞା।
ହଁ।
ଜଳଖିଆ ତ କିଛି ଖାଇନି ଆଉ ନାଇ ଏପର୍ଯ୍ୟନ୍ତ ଖାଇନି ମୁଁ ଟିକେ ଆଉ ଭାବୁଥିଲି ଜଳ ରେ ଭଲ ଖାଦ୍ୟ କିଛି ଗ୍ରହଣ କରିବି ତ ଚାହା ଆଉ ମୁଢି କେମିତି ରହିବ?
ଏଁ ବହୁତ ହି ଭଲ ରହିବ ଆଜ୍ଞା ବହୁତ ହି ଭଲ ଖାଦ ଆପଣ ଖାଇବେ। ଚାହା ଆଉ ମୁଡ଼ି।
ହଁ ହଁ ଆଉ ଅ ଆଉ
ଆଜ୍ଞା ଆମେ ମଧ୍ୟ କିଛି ଖାଇନୁ ଆଜ୍ଞା ଏବେ ଆପଣଙ୍କର ଉଠିଲୁ ତେଣୁ ଆମେ କିଛି ଖାଇନୁ ଏ ପର୍ଯ୍ୟନ୍ତ ଆଜ୍ଞା। ହୁଁ ଆପଣ ଆପଣ କାଲି କୁଆଡେ ରାତିରେ ଆଜ୍ଞା ବୁଲି ବୁଲିବାକୁ ଯାଇଥିଲେ କି?
ଆ କାଲି ରାତିରେ ମୋ ସାଙ୍ଗ ଜଣେ ବୁଲେଟ ଧରି ଆାଇଥିଲେ ସେ ମତେ ଡାକିଲେ ଆସନ୍ତୁ ଟିକେ ଲିଙ୍ଗରାଜ ଦର୍ଶନ କରି ଆସିବା
ଓ ଆଜ୍ଞା କ ଆପଣଙ୍କ ମିତ୍ରଙ୍କ ଆପଣ ମିତ୍ର କିଏ ଆଜ୍ଞା ଓମ୍ ପ୍ରକାଶ ମୁଦଲି ଆଜ୍ଞା?
ନା ସୁଶୀଲ ଦାସ ତାଙ୍କ ନାଁ ସେ ଆଇଥିଲ
ଓହୋ କିଛି ଅସୁବିଧା ନାହିଁ ଆଜ୍ଞା ଆପଣ ଆପଣ ଆପଣ ଗଲେ ବୁଲାବୁଲି କଲେ?
ବହୁତ ହିଁ ଭଲ ଲାଗିଲା ଭଗବାନଙ୍କ ଦର୍ଶନ ହେଲା ଆ ଆଉ ଦୀପ ଗୋଟେ ଜଳେଇଲି
ହ ଏଇପଳିଲେ ଆପଣ ଲିଙ୍ଗରାଜ ଦର୍ଶନ କଲେ ଆଜ୍ଞା ତାହେଲେ। ଓହୋ।
ଅଁ, ହଁ, ହଁ।
ଆପଣ ଆପଣ ଆପଣ କ'ଣ କ'ଣ କହିଲେ ଆଉଥରେ ଟିକେ କହିଲେ। ଆପଣ ଯାଇଥିଲେ ଲିଙ୍ଗରାଜ ମନ୍ଦିର ଆପଣ ଠାକୁର ଦର୍ଶନ କଲେ ଆପଣ ତାପରେ କ'ଣ ଖାଇଲେ?
ଭୋଗ ପ୍ରସାଦ ଆ ସେବନ ବୋଧେ ଏ ସେ ଭୋଗ ଦେଇ ସେ ନଡ଼ିଆ, କଦଳୀ ଆଉ, ହଁ।
ହଁ, ଆଜ୍ଞା।
ଆଜି ଭାବୁଛି ପଣସ ନେଇକି ଯିବି ଭୋଗ କରିବାକୁ।
ଆଜ୍ଞା, ପଣସ ନେଇକି ଯିବେ ଆଜ୍ଞା ପାଚିଲା ପଣସ ତ ଆଜ୍ଞା ବହୁତି କମ୍ ମିଳୁଛି ଏବେ। କାହିଁକିନା ଆଜ୍ଞା, ଗରମ ଦିନ ପଳେଇଲାଣି ଏବେ ଶୀତ ଦିନ ଯେହେତୁ ବର୍ଷା ଦିନ ଆସିଛି
ଆଁ ହୁଁ
ଏବେ ଟିକେ ପଣସ ମିଳିବା ବନ୍ଦ ହେଇଯି
ହଁ, ଆଉ ଆପଣ ସାଗର ହଁ।
ନାଇଁ ଆଜ୍ଞା, ସାଗର ଭାଇଙ୍କ ସହିତ ଆମେ ଆଜ୍ଞା ସମ୍ପର୍କ ରଖି କରିନାଉ କିଛି ଦିନ ହେଲାଣି କିଛି ଦିନ କ'ଣ
ମୋ
ହଁ ଆଜ୍ଞା, କିଛି ଆଉ ଆପଣ
ହଁ।
ହୁଁ, ଆପଣ ଆଜି ସ ସକାଳେ କେତେବେଳେ ଶୋଇକି ଉଠିଲେ?
ଆ ମୁଁ ଆ ଛଅଟାରେ ଉଠିଥିଲି କିନ୍ତୁ ପୁନର୍ବାର ଶୋଇପଡିଥିବାରୁ ମୁଁ ଏହି କିଛି ସମୟ ହବ ଉଠିଛି କୋଡିଏ ମିନିଟ୍ ହବ ବୋଧେ ଉଠିଛି।
ଆଜ୍ଞା, ଆଜ୍ଞା, ଆମେ ମ ତ ସେଇ ଆଜ୍ଞା, ଆପଣ ମତେ ସମ୍ପର୍କ କରିବାକୁ ଯେତେବେଳେ ଆଜ୍ଞା ଦୂରଦର୍ଶନ ରେ ଆପଣ ସମ୍ପର୍କ କଲେ ସେ ଆଜ୍ଞା ମୋ ଭାଙ୍ଗିଥିଲା।
ଆ ଦୂରଭାଷାଯନ୍ତ୍ର ଦୂରଦର୍ ଶାନ୍ତ ଟିଭିକୁ
ଓ ହୋଃ ହୋଃ, ଠିକ୍ ଅଛି।
ଆଉ ଆପଣଙ୍କ ଦେହ ଭଲ ଅଛି? ଆପଣ
ଆଜ୍ଞା, ଆଜ୍ଞା। ଆଜ୍ଞା, ଆମ ଦେହ ଆଜ୍ଞା ବହୁତ ହି ଭଲ ଅଛି ଆପଣଙ୍କ ଦେହ ଆଜ୍ଞା କେ କେମତି ଅଛି?
ମୋ ଦେହ ମୋ ଦେହ ତ ଏ ପର୍ଯ୍ୟନ୍ତ ଭଲ ଥିଲା। ଏବେ ଟିକେ ଆ ବାନ୍ତି ଉଠଉଛି ଆଉ ମୁଣ୍ଡ ବୁଲଉଛି। ଆଉ ଟିକେ ହାତ ଗୋଡ ବିନ୍ଧା ହଉଛି। ବୋଧ ହୁଏ ଗ୍ୟାସ୍ ହେଇଯାଇଛି କିଛି ଗୋଟେ ଖାଇବାକୁ ପଡିବ, ହଁ।
ହଁ, ଆ ନିଶ୍ଚିନ୍ତ ଆପଣଙ୍କର କିଛି ଭୁଲ ଭାଲ ରହିଯାଇଥିବାରୁ ଆପଣଙ୍କୁ ବୋଧ ହୁଏ
ହୁଁ।
ସେମିତି ହେଇଥାଏ ଭୁଲ ଭାଲ ଖାଇବା ଖାଇ ଦେଇଥିବେ ଆପଣ କ'ଣ, ଆଜ୍ଞା ଆପଣ କାଲି ରାତିରେ କୁଆଡେ କାଲି ଆ ଭ୍ରମଣ କରିବାକୁ ଯାଇଥିଲେ କି ଆପଣ କାଲି?
ହଁ, କାଲି ମୁଁ କାଲି ରାତିରେ ଯାଇଥିଲି। ଆପଣ ଜାଣିଛନ୍ତି ପେଣ୍ଟାଗନ ହୋଟେଲ ଯାଇଥିଲି ମୁଁ। ଆଉ ପେଣ୍ଟାଗନ ହୋଟେଲରେ ବି କିଛି ସମୟ ବସିଲି, ହଁ। ସେଇଟା ଆମେ ପାଇପାରିବା ଆମର ଅ ଯୋଉ ସବର ସେଇ ଲେନରୁ କଳ୍ପନା କୁ ଯୋଉ ରୋଡଟା ଆ ସ
ଓହୋଃ, ଏମିତି କଥା କି ଆଜ୍ଞା ଠିକ୍ ଅଛି ଆଜ୍ଞା ଆମେ ତ କାଲି ରାତିରେ ଆଜ୍ଞା ଭ୍ରମଣ କରି ବହୁତ ତି ବଡ ଭୁଲ କରିଦେଲେ ଆମେ କାଲି ବିଗତ ପା ପାଞ୍ଚଟା ବେଳୁ ଆଜ୍ଞା ଯାଇ ଥିଲୁ ପାଞ୍ଚଟା ବେଳୁ ଆଜ୍ଞା ଯାଇଥିଲୁ ବୁଲିବାକୁ ଜଣେ ତ ସାଙ୍ଗଙ୍କ ଘରକୁ ଯାଇଥିଲୁ ତେଣୁ ବର୍ଷା ଏତେ ମାତ୍ରାରେ ହେଲା ଯେ ଆମେଆଉ ଆସିପାରିଲୁନୁ ବିଗତ ଘରକୁ ଆସିଲ ବେଳେକୁ ରାତି ଦଶଟା ହୋଇଗଲା।
ବହୁତ ହିଁ ଭଲ ନିର୍ଣ୍ଣୟ ଆପଣଙ୍କ ଦଶଟାରେ ଆସିଲେ କିନ୍ତୁ ଓଦା ଟିକେ ବି ହେଲେନି। ଆଉ ଭଲ ଲାଗିଲା କିନ୍ତୁ ଆମର ତ ଏଠି ଘର ହଁ। ହଁ ହଁ ଆଉ ମୋର ଘର ବାହାରେ ଏତେ ବର୍ଷା ନାହିଁ କିନ୍ତୁ ଘର ଭିତରେ ବହୁତ ଜୋର ବର୍ଷା ହଉଛି। ଆଉ ଘରେସ୍
ଓହୋ ଆଜ୍ଞା ଆପଣଙ୍କ ଘର ଭିତରେ ବହୁତ ଜୋରରେ ବର୍ଷା ହଉଛି।
ହଁ କାନ୍ଥ ଆମର ଟିକେ କଣା ହେଇଯାଇଛି ଉପର ଆ ଛାତ ଉପରୁ ଗଣା ହେଇ ଯାଇଛି ଆ ମୁଁ ଟିକେ ରିପେୟାର କରୁଛି ଆପଣଙ୍କ ସହ ପରେ କଥା ହେବି।
ହଁ।